ହାଲୋ।
ହଁ ଶୁଭୁଚି ନା?
ହଁ ଶୁଭୁଚି ଏବେ।
ହୁଁ ହଉ ଆଉ କଣ କରୁଛ?
କିଛି ନୁହ ବ ଏବେ ଟିଉସନ ସାରିକି ବସିଛି।
ଆଉ ଖାଇବ ଖାଇଛୁ କଣ?
ନା ଏ ଯାଏଁ କିଛି ଖାଇନି ବାରଟାରେ ଖାଇଥିଲି।
ଅ ହଁ ଉଁ। ଏତେ ସମୟ ହେଲାଣି ଆଉ କିଛି ଖାଇନା।
ନା। ଏଟା ଠିକ ବାବା।
ଆଉ।
ହଁ ମୁଁ କହୁଥିଲି କି ଅ ତ। ହଁ ଔଷଧିୟ ଗଛ ଏମିତିି କିଛି ଜାଣିଛ କି?
ଔଷଧ ଗଛ ତ ଏତେ ନାହିଁ। ତମ ଆଡେ କଣ ଅଛି ଯଦି କୁହ?
ଉଁ ମାନେ ମୁଁ କହୁଛି କି। ହୁଁ ଓହୋ। ଗଏଁସି ଗଙ୍ଗଶିଉଳି ଗଛ ଅଛି। ଆମ ସାହି ରେ ହାଲୋ।
ନା ଆମ ଏପଟେ ନାହିଁ ବୁ ନାହିଁ ବୋଧେ।
ହୁଁ ଅଁ ଆଁ ଗଙ୍ଗ ଶିଉଳି।
ହଁ।
ସେମାନେ ସବୁ। ଅ ତା ମାନେ ତାର ଅ ହାଲୋ।
ଔଷଧୀୟ କଣ ସେ କଣ ହୁଏ ଗଙ୍ଗଶିଉଳି?
ମାନେ ସେଥିରେ ମାନେ ଉଁ କାଛୁ କୁଣ୍ଡିଆ ହୁଏନି। ଆଉ ଜର ବି ଉଁ ହୁଏନି। ସିଏ ମାନେ ପତ୍ର ସବୁ ସବୁଜ ଆଉ ତା ଫୁଲ। ଉଁ ଧଳା ତା ଫୁଲର ରଙ୍ଗ ଧଳା। ହଁ ଏଇଟା ଜଙ୍ଗଲରେ ମିଳେ।
ଲଗାଯାଏ।
ନା ନା ନା ତାକୁ ସିଯି
କଣ?
ନା ତାକୁ ମାନେ ପାଣିରେ ଗରମ କରନ୍ତି ମାନେ ଫୁଟା ହେଇକି ତାକୁ ଖାଲି ପେଟରେ ପିଅନ୍ତିୁ ହଁ।
ଆଉ ସେ ପାଣି କି ପିଅନ୍ତି।
ହଁ ଖାଲି
ଗଙ୍ଗଶିଉଳି କଣ ତା ଯୋଉ ଛାଲ ଉପର ଯୋଉ ଛାଲ ନା ନା ପତ୍ର।
ନା ନା ପତ୍ରକୁ।
ଆଉ ସେ ଗଙ୍ଗଶିଉଳି ପତ୍ର।
ହଁ।
ଓ ହ ହୋ। ହଁ।
ଥଣ୍ଡା କାଶ।
ହଁ ଆଉ ସେ ଅଫାମା ରଙ୍ଗ। ହଁ।
କଣ ଟା?
ମ୍ ଅଫାମା ରଙ୍ଗ।
ଆପଣ ଗଛ ଗୁଡ ନା ନା କଣ?
ମାନେ ସେ ମାନେ ଛୋଟ ଛୋଟ ଗଛ ଏତେ ଡେଙ୍ଗା ଗଛ ନୁହେଁ। ଆ ଆଁ ଆଣ୍ଠୁଏ ଯାଏ ହବ। ଛୋଟ ଛୋଟ ଦାନ୍ତ ମାନେ ଦାନ୍ତ। ଦଳାଜ କରିଥିଲେ ସେଥିପାଇଁ ମାନେ ସେ ପତ୍ର ଘୋଷିକି ଚାବନ୍ତି ତା ରସକୁ ଦିଅନ୍ତି। ସେଥିରେ ମାନେ ଠିକ ହୁଏ।
ଗଛ ଗୁଡା। କୋଉ ଭଳିଆ ସେ ଗଛ ଗୁଡା ସବୁ ପତ୍ର ଗୁଡା କୋଉ ଭଳିଆ ତାର
ଅ ତା ପତ୍ର ଛୋଟ ଛୋଟ ଥାଏ ଆଉ ମାନେ ତିନଟି ମାନେ କଣ୍ଟା ବାହାରେ ଛୋଟ ଛୋଟ ଛୋଟ କଣ୍ଟା ବାହାରେ ସେ ଗଛରେ
ଗଛରେ କଣ୍ଟା ଥାଏ।
ହଁ।
ଓହୋ ଗୋଟେ ଭଲ କଥାଟା କହିଲ ମୁଁ ଏଗୁରା ଜାଣି ନଥିଲି। ତମର ସେପଟେ ବୋଧେ ଜଙ୍ଗଲ ଏରିଆ କି ନା କଣ?
ହଁ।
ଓହୋ ସେଥିପାଇଁ ଜାଣିଛ ସବୁ ଆଉ ଆଉ କି ଗଛ?
ଆଉ ଏ ପିଜୁଳି ଗଛ କୁ ଉ ସେ ପଏ ମାନେ ପିଜୁଳି ପତ୍ର ଅ ତାକୁ ସିଝେଇ ମାନେ ସେ ପତ୍ରକୁ ଦାନ୍ତରେ ଚାବିକି ମାନେ ଦାନ୍ ଯେଉଁ ଦାନ୍ତ ଦର ତ କରିଥା ତା ଦାନ୍ତରେ ମାନେ ପୁରାନ୍ତି।
ଚୋବେଇକିନା ଦାନ୍ତରେ ଚୋବାନ୍ତି।
ହଁ ହଁ ଚୋବାନ୍ତି। ଦରଦ କମିଯାଏ। ନେ ପ୍ର ଏ ଏଭଳି ଅ ଜାଣିଛ କି ତମେ ଆ ନିମ୍ବ
ମୁ
ଗଛମାନେ
ନିମ୍ବ ଗଛଟା ହଁ ଜାଣିଚି। ନିମ୍ବଗଛ ପତ୍ରକୁ ତା ଛେ ତା ଯୋଉ ଓପର ଯୋଉ ଛେଲେଇ ଛେଲିକି ଆଣିକି ଏଇଟା ଉଁ ସିଜେଇକିନା ପିଅନ୍ତି ନା କଣ ନା ଯୋଉ କୋଉଠି କୁଣ୍ଡେଇ ହେଲେ
କୁଣ୍ଡେଇ ରାମ୍ପି ହେଲେ
ହୁଁ।
ଆଉ ସେପଟେ କୋଉ କି କି ଗଛ ଅଛି ସବୁ? ଔଷଧୀୟ ଗଛ ଯୋଉଗୁଟାରେ ଭଲ ହେଇପାରେ।
ହୁଁ ଆଉ ସବୁ ଗଛ ଅଛି କିନ୍ତୁ ମୁଁ ତାଙ୍କ ନାଁ ଜାଣିନି। ଏସବୁ ଉଁ ବୋହୁତୁ ଗଛ ଅଛି ଏମିତି। ଏୟାର ନା ମୁଁ ଜାଣିନି ନିମ୍ବ ଗଛର ସ ଡାଲକୁ ମିନେ କାଠି ବୋଲି ଉଁ ଦେ ଘଷନ୍ତି ଦାନ୍ତରେ।
ଦାନ୍ତ ଘଷନ୍ତି ଦାନ୍ତ କାଠି କରିକି।
ହୁଁ।
ହଁ ହଁ ହଁ। ନିମ୍ବ ଗଛ ଘଷନ୍ତି ଆଉ ପିଜୁଳି ଡାଳ ବି ଘଷନ୍ତି।
ହଁ ହୁଁ।
ବାଉଁଶ ଗଛ ବାଉଁଶ ବତା ସରୁ ସରୁ କାଠିକି
ନା ନା ବାଉଁଶ ଗଛ ତ ନା ମୁଁ ତ ଜାଣନି।
ବାଉଁଶ ଗଛରେ ଘଷା ଯାଏନି କି ଯୋଉ ବାଉଁଶ ଗଛ ଅଛି ନା ବାଉଁଶ ଗଛ ତମ ସେପଟେ।
ହଁ ଅଛି।
ହାଁ ସେ ବାଉଁଶରେ ଯୋଉ ଭାରିଥିବ ସରୁ ସରୁ ସବୁ କାଠି ଭଳିଆ ଭାରିଥାଏ। ଆଉ ସେଇଗୁଡାରେ ଆମ ଏପଟେ ସେଇଗୁଡାରେ ବି ଦାନ୍ତ ଘଷା ଉଁ ଘଷନ୍ତି।
ନାଁ ମୁଁ ଜାଣିନି।
ଉଁ ପିଜୁଳି ଠାରୁ ବି ସିଏ ଭଲ ଦାନ୍ତକାଠି ବଢିଆ ଘଷି ହବ। ଭଲ୍ ସେ ଘସି ହୁଏ ବି ତା ଧେରେ।
ଦେଖିବ କେତେବେଳେ ଗୋଟେ ଘଷିକି ଜାଣିବ। ପିଜୁଳି ଠାରୁ ବି ସେ ଆମ ଏପଟେ ବୋଉ ପ୍ରାୟତଃ ଲୋକ ଉଁ ସେଇଥିରେ ଘଷନ୍ତି। କେତେବେଳେ କୋଉଥି କଣ ହେଲା ସେଇଥିରେ ଘଷନ୍ତି।
ହୁଁ ଏ କଥା ମୁଁ ଜାଣିନଥିଲି।
ହଁ ସେଇ ଆଉ ବାଉଁଶରୁ ଯୋଉ ଭାରିଥିବ ସରୁ ସରୁ ଲମ୍ବା ଲମ୍ବା କଣି ଟାଇପର ଭାରେନି ଯୋଉଟା ଟିକେ ସରୁ ସରୁ ଯୋଉଡା ଅଧିକ ମୋଟା ପୁରା ଘଷି ହବନି କ ଟାଣ ହେଇଥିବ। ଟିକେ ସରୁ ଉଁ ସେଇଗୁଡାରେ ଘଷନ୍ତି ତାକୁ ଭାଙ୍ଗିକି ଆମେ ବି ଘଷିଚୁ ଛୋଟବେଳେ ବୋହୁତ ଘଷିଚୁ। ପିଜୁଳି ଆଉ ନିମ୍ବ ଅଁ ଗଛଠାରୁ ଉଁ ସେ ଗ ସେ କାଠି ଗୁରା ଭଲ। ଆଉ କଁ ସେଟା ସାଆଡା ଗଛ ଯେ ବି ଘଷନ୍ତି।
ଉଁ
ସାଆଡା ଗଛ ଜାଣିଚ ନା।
ମୁଁ କେମିତି ଯାଇଁ
ସାଆଡା ଗଛ ଜାଣିଚ ନା ନାଇଁ।
କେମିତି ଥାଏ ନା।
ସାଆଡ଼ା ଗଛ ବଡ ଗଛ ହୁଏ। ଓ ପତ୍ର ଗୁଡା ଛୋଟ ଛୋଟ ଗୋଲ ଗୋଲ। ଗଳିଆ ଗଳିଆ ପତ୍ର। କିନ୍ତୁ କୁ କୁ ଦାନ୍ତ କାଠି ଗୁଡ଼ା ପିତା ତା ଉପର ଛେଲି ଗୋଟେ ପିତା। ପିତା ପିତା ଲାଗେ ଘଷିବା ପାଇଁ। ସବୁଠୁ ଭଲ ହଉଚି ସବୁଠୁ ଭଲ ହଉଛି ବାଉଁଶ ବାଉଁଶ କାଠି। ବାଉଁଶ ଦାନ୍ତକାଠି ଭଲ ଲାଗେ ସବୁଠୁ ଘଷିବା ପାଇଁ। ଯେ କୁମ୍ଭ ମେଳାରେ ଗୋଟେ ବିକରି କରୁଥିଲେ ଗୋଟେ ଦାନ୍ତ କାଠି। ଜାଣିଛ ନା ନାଇଁ ସେଇ ଯୋଉ ଖବର ଟା।
ନା ଜାଣିନି।
କୁମ୍ଭ ମେଳା ହଉନଥିଲେ ଆର ବର୍ଷ।
ହଁ ହଁ।
ସେଇଠି ଗୋଟେ ପୁଅଟେ ଦାନ୍ତ କାଠି ଖାଲି ଦାନ୍ତ କାଠି ବିକି ବିକି କି ଦଶ ପନ୍ଦର ଲକ୍ଷ ଟଙ୍କା ସେଇଥିରେ କଟିଲା ଚାନ୍ଦା। ପାଞ୍ଚ ଛଅ ଲକ୍ଷ ଭଳିଆ କରିଥିଲା ଖାଲି ଦାନ୍ତ ଦାନ୍ତ କାଠିବିକି କି ଏଇ ସବୁ ସାଆଡା କୋଉ ଅଲଗା କୋଉ ନା ଦାନ୍ତ କାଠି ମୁଁ ଜାଣିନି। ବିକିକି କିନ୍ତୁ ବହୁତ ପଇସା କରିଥିଲା ସେ।
ହୁଁ।
ହୁଁ। ଆମଆଡେ ତ ସେ ସବୁ ବସନ୍ତି ଆଉ ବଡିଆ ଆଉ। ଆଉ କି ଗଛ ସବୁ ଅଛି।
ଆଉ ଆଉ ମାନେ ସରଗୀ ଗଛ କହନ୍ତି ଆମ
କି କି ଗଛ?
ସରଗୀ କୁହନ୍ତି। ତା ନା ମୁଁ ଠିକ ସେ ମାନେ ମନେ ପଡୁନି ଆଉ ହଁ ସେ ଗଛରେ ବି ମାନେ ଦାନ୍ତ ଘଷା ଯାଏ। ଆଉ ତା ପତ୍ର କୁ ହଁ ଅ ଖଲି ଦନା ତିଆରି କରିବାରେ ମାନେ ଖାଇବାରେ ମାନେ ତା ପତ୍ରକୁ ତିଆରି କରନ୍ତି।
ସେ ସେପଟେ କଣ ଏଇ ଗଛ ସବୁ ମିଳେ ଅଛି।
ହଁ ମିଳେ ହଁ ଅଛି।
ଅ ଯୋଉ ଯୋଉ ଯୋଉଥିରେ ସବୁ ଖଲିପତ୍ର ତିଆରି କରନ୍ତି। ଯୋଉ ଭୋଜିରେ ଖାଇବାକୁ ଦିଅନ୍ତି।
ହଁ ହଁ ଏ ପତ୍ରରେ ନଥାଏ କି? ହଁ ଅଛି।
ଆଉ ତିଆରି ହୁଏନି ଖଲିପତ୍ର।
ହଁ ତାକୁ ଆଣି ଆମେ ଆମ ଘରେ ବି ଆମେ
ଗ୍ରନ
କରୁଉଁ। ପୂଜାରେ କଣ ଲାଗେନି କି ପୂଜାରେ ଲାଗେ। ହଁ ହଁ ତିଆରି କରୁ।
ଜର ଲାଗେ।
ହଁ ପୂଜା ପାଇଁ କିଏ ଭୋଜି ହଉ ଉଁ ପତ୍ରକୁ ତୋଲି ଆଣନ୍ତି ତାପରେ ଉଁ ଏ ବାଉଁଶକୁୁ ଛୋଟ ଛୋଟ କରନ୍ତି ତା ଦେହରେ ଟିପିକି ଏମିତି ଗୋଲ୍ ଆକାରର କରାନ୍ତି।
ଓହୋ ଯଉ କାଠି
କଣ୍ କହିଲ?
ମୁଁ କହିଲି କାଠି ସବୁ ଛୋଟ୍ ଛୋଟ୍ କରିକି ଦେଇକି ଗୋଲ୍ କରିକି ମାରି ଦିଅନ୍ତି ନା କଣ?
ହଁ ଗୋଳା- ମାନେ ଖଳିରେ ଉଁ-ତା ସାତ ଆଠଟା ପତ୍ର ଲାଗେ ଆଉ ଦନାରେ ଏଁ- ଦିଟା ପତ୍ରରେ ହେଇଯାଏ। ତମେ ସେପଟେ କରନ୍ତି- କରନି କି?
ନାଁ ଆମ ଏପଟେ ସେଗୁଡା ହୁଏନି ମୁଁ ଜାଣିନି। ସେ ଯଉ ଖଲି କହୁଚ ଆମ ଏପଟେ ହୁଏନି ସେଗୁଡା। ଆମର ସବୁ କିଣିକି ନେଇ ଆସନ୍ତି କିଣିକିନା ସବୁ ପତ୍ର ଯଉ ଖଲି ପତ୍ର ସେ ଯଉ ଦନ- ଦନା ସବୁ କିଣିକି ନେଇ ଆସନ୍ତି। ଆମ ଆଡେ ସେ ପତ୍ର ନାହିଁ ତ। ଜମା ବି ସେପଟେ ଏରିଆରେ ମିଳୁଥିବ ଆଉ ଆମ ଏପଟେ ମିଳେନି।
ଆମ ଏରିଆ ତ ଜଙ୍ଗଲ ଚାରି- ଆମ ଗାଁ ଚାରିପଟେ ଜଙ୍ଗଲ ଅଛି।
ହ। ଜଙ୍ଗଲରେ ଅଛି ତ ସବୁ ଜଙ୍ଗଲରେ ସବୁ-ମାନେ ପଶୁ ଜନ୍ତୁ ଅଛନ୍ତି ନା ଅଛନ୍ତି? ଆଉ ତମେ ତ ସେଠି ପୁରା ସାବଧାନ୍ ହେଇକି ରହୁଥିବ।